ସାଙ୍ଗଥିଲୁ
ହ୍ୟାଲୋ ଏଇ ବସିଚି। ତୁ କଣ କରୁଚୁ?
ମୁଁ ବସିଥିଲି। ଆଉ ତୋର କି ଖବର? ହଁ କେବେଠୁ ଖାଇଲିଣି ତୁ କଣ ଖାଇଥିଲୁ?
ମୁଁ ଖାଇଥିଲି ଆଜି ଆମର ହେଇଥିଲା ଖି ଖେଚୁଡି ଡାଲମା ଖଟା।
ଓ ହ ଆଉ ଘରେ ସମସ୍ତ ଆମର ଆଜି ପଖାଳ ଭାତ ତ ଭର ତା ଆମ୍ବ ହେଇଥିଲା।
ହଁ
ହଁ ଆଉ
ଘରେ ସମସ୍ତେ ଭଲ?
ହଁ ସମସ୍ତେ ଭଲ ତମ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ଆଉ ତୁ କୁଆଡେ ବୁଲିବା ପାଇଁ ଯାଇନୁ?
ନା ମୁଁ ଯାଇନି ରଜରେ ଯିବି ବୁଲିବାକୁ।
ଓହୋ ରଜ ଡ୍ରେସ୍ ହେଇଗଲାଣି?
ଶୁଣିଛି ମୁଁ ନେଇଛି ଫ୍ରକ୍
ଓହୋ କେତେ ନେଲା?
ମୁଁ ମୁଁ ନେଇଛି ଫ୍ରକ ରେ
ଏ କେତେ ନେଲା ଡ୍ରେସ ପଇସା କେତେ?
ସେ ସେଇ ଛଅଶହ ଭିତରେ ନେଲା।
ଓହୋ ଆଉ ଘରେ ସମସ୍ତେ ଭଲ ତ ନା ହଁ ନେଇ ସାଇଲିନି ଆଜି ନା ନେଇନି ଆଜି ଯିବି ନେବା ପାଇଁ।
କଣ ନବୁ?
ଆ ମୁଁ ନେବି ସେଇ ଦେଖୁଛି ଷ୍ଟେଟମେଣ୍ଟ୍ ନହେଲେ କିଛି ନେବି ଦେଖିକି ଗଲେ।
ଅଁ, ଆଉ ଆଉ ଗରମ ତ ବହୁତ୍ ଜୋର୍ ପଡୁଛି ନା?
ହଁ ଏବେ ବର୍ଷା ଟିପିଟିପ୍ ପକଉଛି।
ବର୍ଷା ଜୋରରେ ଜମା ପକଉନି। କାଲି ଦେଖିଲିନୁ କେତେ ପବନ ଦେଲା।
ହଁ ପବନ ଦେଲା କିନ୍ତୁ ହେଲାନି। ଆଜି ତ ସେମିତି ଆଉ, ବର୍ଷା ପକଉଛି କେମିତି ପକେଇବ କେଜାଣେ, ଜୋରରେ ପକେଇ ଥଣ୍ଡା ହେଇଯାଇଥିଲା। ହୁଁ ହୁଁ ନା ହଁ ଉଁ ଗରମ ବି କେତେ ଲାଗୁଛି।
ଆଉ
ନା ଆଉ ସବୁ ଭଲ ତୋର କଣ ସବୁ ଭଲ ତ?
ହଁ।
ଆ, ଆଉ କଣ କହୁଥିଲୁ କହ?
ଆଉ ଆଉ ତୁ କୁଆଡେ ବୁଲିବାକୁ ଯିବୁନୁ?
କଣ?
ତୁ କୁଆଡେ ବୁଲିବାକୁ ଯିବୁନି?
ନା ରଜରେ ଯିବି ମାମୁଁ ଘରକୁ, ମାଉସୀ ଘରକୁ, ପିଇସି ଘରକୁ ସମସ୍ତଙ୍କ ଘରକୁ ଯିବି ବୁଲିବା ପାଇଁ।
ହୁ ହୁଁ
ହଁ ତୁ କୁଆଡେ ବୁଲିବା ପାଇଁ ଆଉ ଯିବୁନୁ ରଜରେ?
ମୁଁ ବି କୁଆଡେ ଯାଇନି ମୁଁ ବି ରଜରେ ଯିବି।
ଆମ ଘରେ ତସ୍
ତମର ସେଠି ବାହାଘର ନାହିଁ କାର, ତମର ସେଠି ବାହାଘର?
ଦିନ ଅଛି ପା।
ଓ ଆମର କାଲି ଗୋଟ୍
ହଁ, ଆଉ ଆମ ଘରକୁ ଆସିବୁ ନା ରଜରେ?
ହଁ ତୁ ଡାକ୍ କିିଲେ ସିନା ମୁଁ ଯିବି।
ମୁଁ ପା ତତେ କହିଲି, ତୁ କହୁଛୁ ଆମେ ଏଠିକି ଯିବି ସେଠିକି ଯିବି।
ରଜ ରହିଲାଣି ଚଉଦ ତାରିଖ। ମୁଁ କାଲି ଯିବି ସେ ଚା
ହଉ ଆସିବୁ।
ହଁ ଆଉ
ହଁ। ନା ଆଉ ସବୁ ଭଲ।
ଆଉ କଣ କହ ତୁ କହ କଣ କହିବୁ କହ?
ମୁଁ ଯାଇଥିଲି ପାରାଦୀପ ବନ୍ଦର।
ହଁ କଣ ଦେଖିଲୁ?
ଆମେ ପାରାଦୀପ ବନ୍ଦର ବୁଲିଲୁ। ପାରାଦୀପ ର ସବୁ ଜାଗା ବୁଲିକି ଆସିଲୁ ଆଉ ମୁଁ ତୋ ପାଇଁ ଗୋଟେ ଡ୍ରେସ ଆଣିଚି ମତେ ଭଲ ଲାଗିଲା ଆମ ଦି ଜଣ ଙ୍କ ସେମ୍ ସେମ୍ ଆଣିଲି।
ଆଣିବୁ?
ଆଣି ସ ସା ଆଣିଛି ତ ତୁ ଆସିଲେ କାଲି ମୁଁ ତୋତେ ଦେବି।
ଓହୋ କେମିତି ଅଛି?
ଭଲ ଅଛି।
ହୁଁ।
କଣ ହେଲା?
ମୁଁ କହିଲି କି ସେ କେମତି ଅଛି ଷ୍ଟେଟ ପ୍ୟାଣ୍ଟ ରେ ନା ଫ୍ରକ ରେ ନା
ଷ୍ଟେଟ ପ୍ୟାଣ୍ଟ ରେ ପୁରା ଏକା ଏକା ଦିଟା ଥିଲା ମୁଁ ତୋ ପାଇଁ ମୋ ପାଇଁ ଆଣିଲି।
ଓ ହୋ।
ହୁଁ ମତେ ଭଲ ଲାଗିଲା ମୁଁ କେହିଲି ଆମେ ଦି ଜଣ ଏକା ପିନ୍ଧିବା।
ହଁ ଆମେ କୁଆଡେ ଆମେ ଯାଇଥିଲୁ କୁସୁମା ବୋଲିବାକୁ।
କଣ କହିଲୁ?
ଆମେ ଯାଇଥିଲୁ କୁସୁମା ପାର୍କ ବୁଲିବାକୁ।
କଣ ବୁଲିକି ଆସିଲ। ସେଠି ତ କିଛି ହଁ ମୁଁ ଶୁଣିଲି ଯେ। ମୁଁ କହିଲି କେ କୋଉଦିନ ଯାଇଥିଲ।
ଆମେ ଏଇ ପାଞ୍ଚ ଛଅ ଦିନ ହେଇଗଲାଣି।
ହଁ। ସେଠି ତ ଖାଲି ପୋଖରୀ ଅଛି ଆଉ ତ କି କିଛି ନାଇଁ।
ହଁ ଏ ସବୁ ଥିଲା ଛୋଟ ଛୁଆଙ୍କ ଖେଳିବା ଜିନିଷ ସବୁ ଉମ ଅଲଗା ଗୋଟେ ପାର୍କ ଖୋଲିଛି ଛୋଟ ଛୁଆଙ୍କ ପାଇଁ ସେଠି ସବୁ ପଳେଇଛି।
ଆଉ ଏଠି ନାଇଁ କୁସୁମ୍ବି ପାର୍କ। ଜମା ନାଇ।
ନା।
ଓହୋ ଆଉ। ଆଉ ଆଉ କିଏ କିଏ ଯାଇଥିଲ।
ଆମେ ଘରେ ସମସ୍ତେ।
ଓ ହୋ ଆଉ କି ତୁ କିଛି ଆଣିଲୁନି କୁସୁମ୍ବି ରୁ।
କୁସୁମ୍ୱିରୁ ସେଠି କିଛି ନାହିଁ କଣ ଆଣିବି।
ମାନେ ତା ଆ ଆଖପାଖରେ କିଛି ନାଇଁ ମାନେ ଜୋ ଯୋଉ ଦୋକାନ ଫୋ ଫୋକାନ କିଛି ନାଇଁ।
ହଁ ହଁ ହଁ ଥିଲା ସେଇଠି ଖାଲି ଖାଇବା ଜିନିଷ।
ହଁ ଖାଇବା କଣ କଣ ଖାଇ ଖାଇ ଥିଲୁ।
ହଁ ଆମେ ଜିଲ୍ଲା ଉତ୍ସବ ବି ବୁଲିକି ଆସଲୁ।
କଣ ଉ ହୁଁ ଆଉ ସେଠି ଗୋଟେ ମହା ଉତ୍ସବ ବି ବସିଥିଲା ନା କ କଣ? ହୁଁ ଉଁ ହୁଁ ଜିଲ୍ଲା ନା କଣ? ହଁ। ହଁ ମୁଁ ବି ଯେ ଶୁଣିଥିଲି ମୁଁ କହିଲି ଦେଖିବା ଯିବା। କୋଉ ଦିନ ଗୋଟେ ତାପରେ ଆଉ ଗଲିନି।
ଆମେ ଯାଇଥିଲୁ।
ହଁ ଦେଖିବି ଘରେ ପଚାରିବି କାଲି ନହେଲେ ପରଦିନ ଯିବା ବୁଲିକି ଆସିବା।
ହଁ ଦେଖିକି ଯିବୁ ନହେଲେ ଯଦି ସରି ଯାଇଥିବ।
ହଁ ଯିବା ଦେଖିବା ସେଆ ତମ ଭାଇ ପଚା ତାଙ୍କ ସାଙ୍ଗ ଯାଇଥିଲେ ସେ କହିଥିଲେ ସେ କହିଲେ ହଁ। ଆବ ଯିବା ଆମେ କବେ ଏବେ ରହିବ କେତେ ଦିନ। ପର୍ଯ୍ୟନ୍ତ।
ଓ ସେଠି ତମ ବନ୍ଧୁଘରେ ଅଛି। ସେଠି ବନ୍ଧୁ ଘର ଅଛି କି?
ହଁ ମୋ ପିଇସି ଘର।
ସେଇଠି ଦି ତିନି ଦିନ ରହିଛି। ହୁଁ।
ହ ରାଇ
ଆଉ କ।
ହଁ ସବୁ ଭଲ ତୋର କଣ କ।
ମୋର ବି ସବୁ ଭଲ।
ଆଉ।
ଆଉ। ଆଉ ତୁ କଣ ରାନ୍ଧିବା ସିକିଚୁ।
କଣ?
ତୁ ବା ରାନ୍ଧି ବା ଶିଖିଛୁ।
ହଁ ଭାତ ଡାଲି ତରକାରୀ। ଆ ଖଟା ଫଟା ସବୁ। ଆଉ ତୁ କଣ ଶିଖୁଛୁ।
ମୁଁ ବି ଶିଖିଛି ଭାତ ଡାଲମା ଖଟା ଆଉ ପନିର ଫନିର ସବୁ ଶିଖିଛି ଖାଲି ବିରିୟାନୀ କୁ ଛାଡିକି
ମୁଁ ବି ସେ ବିରିୟାନୀ କରିବା ଶିଖିନି ନହେଲେ ଆଉ ସବୁ ଶିଖିଛି ଆଉ ଆଉ ଚାଲୁନୁ ଗୋଟେ ଦିନ ଦେଖିକି ବିରିୟାନୀ ଟ୍ରାଏ କରିବା
ଚାଲୁନୁ
ହୁଁ କୋଉଦିନ ଦେଖିକି ଗୋଟେ ଟ୍ରାଏ କରିବା ଟ୍ରାଏ ନ କଲେ କିଛି ହବ ବନ୍ଦ
କୋଠି
କଣ
କଉଠି ଟ୍ରାଏ କରିବା
ଦେଖିକି କରିବ ଆମ ଘରକୁ ଆସୁନାହନ୍ତୁ ସେ ଦେଖି କରିବ
ହଁ ମୁ ବି ଦି ତିନି ଦିନ ଯାଉ ଯିବି
ତୁ ତ ସେମିତି କରିଛୁ ମୁଁ ତ ଯିବି ଯିବି ତୁ ତ ଆସୁନୁ ପୁରା ତ ସିଓର୍ତ
ହଁ
ଦେ ଦେଖିବି ତୁ କୋଉ ଦିନ ଆସିଛୁ ଆମ ଆମ ଘର ଖାଲି
ହଁ ମୁଁ ଯିବି ତୁ ଆସିବୁ ନା ଫାଷ୍ଟ ଆମ ଘରକୁ କହନି
ହଁ ଯିବି, ତୁ କହୁନୁ ତୁ କଉଦିନ ଫ୍ରି ଥିବୁ ସେ ଦିନ ଯିବି।
ମୁଁ ବି ଅ ଫ୍ରି ଅଛି ହୁ
ଏ ରଜ ଟା ସରୁ, ତାପରେ ମୁଁ ଯିବି ତୋ ଘରକୁ ପୁରା ସିଓର ହେଲା। ହଉ
ଆଉ ସାଙ୍ଗ ମାନଙ୍କ ସହିତ କଥା କର
ହେଇଥିଲା ପହର ଦିନ ଗୋଟେ ସାଙ୍ଗ ସ ସହିତ ସେ ଏବେ ପୁରା ବିଜି ଅଛି ତା ଭାଇ ବାହାଘର ଯା ହଉଛି ସେ ପୁରା ବିଜି ଆ, ସେ ମୋତେ କହିଲା ତୁ ଆସିବୁ ନା? ମୁଁ କହିଲି ମୁଁ ଦେଖୁଛି ଆମ୍ ମୋ ଭା-ମୋ ବା ପିଇସି ପୁଅର ବି ବାହାଘର ଅଛି। ଉଁ, ଦେ କି ଯିବି ସେ କହିଲା ହଉ। ନା ସିଏ ମତେ ଏମତି କରିଥିଲେ ସେ କହିଲେ ତମ ସମସ୍ତଙ୍କୁ ବି କହିବ ମୁଁ କିନ୍ତୁ ହଁ କରିଦେବୁ ସେମାନେ ପଢେଇବେ ଏ ମୁଁ ଏ ଏବେ ମୁଁ ଯାଇ ପାରିବିନି।
ଓଃ
ହଁ। ଆଉ ସେ କହିଥିଲା ପୁରୀ ଯିବା ପାଇଁ। ତା ଭାଇ ବାହାଘର ସଇିଲ ମୁଁ କହିଲି ହଁ ଚାଲୁନ ଆମେ ସମସ୍ତେ ସାଙ୍ଗ ଯିବା ପୁରୀ ସବୁ ମନ୍ଦିର ବୁଲି ଫୁଲିକି ଚାରି ପାଞ୍ଚ ଦିନ ରହିକି ଆସିବୁ ସେ କହିଲା ହୋଉ।
ହଁ ଯିବା କହିଦବୁ
କଣ
ମୁଁ କହିଲି କହି ଦବୁ ଯିବା।
ହଁ ଯିବା ଏଇ ରଜଟା ସରୁ ତାପ ପରେ ଯିବା ସମସ୍ତେ ବୁଲିକି ଆସିବା।
ହଁ।
ଯିବା ବୁଲିକି ଖାଇ ପିଇକି କରିକି ଆସିବା।
ହୁଁ।
ପୁରା ଇଏଟା ହେଇଯାଉ ରଜ ସରୁ ତା ଭାଇ ବାହାଘର ସରୁ ଯିବା ସେ କହୁଥିଲା।
ହୁଁ
ଆଉ
ତମ ଆଡେ କୁକୁଡା ଅଛନ୍ତି?
କଣ?
ତମ ଘରେ କୁକୁଡ଼ା ଅଛନ୍ତି ନା?
ହଁ ଅଛନ୍ତି। ଏଇ ସେଇ ଆ ଉଁ ଆଠ ଦଶଟା ହେବେ ବୋଧେ ମୁଁ ତ ଜାଣିନି ଗଣିନି ଅଛନ୍ତି ତ ଅଛନ୍ତି। ମୁ କଣ ପାଇଁ ଯିବି ଗଣିବା ପାଇଁ
ହଁ ଅଣ୍ଡା ଦଉଛନ୍ତି?
ହଁ ଅଣ୍ଡା ଦଉଛନ୍ତି ଗରମ ପାଇଁ ଟିକେ ସେଇ ଦଉଛନ୍ତି ଇଏ କରୁଛନ୍ତି ଗରମରେ ତାଙ୍କ ଅଣ୍ଡା ହ ବଢୁଛି ତ ଦଉଛନ୍ତି। ଆଉ ତମ ଘରେ କଣ ଅଛି?
ଆମର ବି କୁକୁଡା ଅଛନ୍ତି।
ନା ଅଣ୍ଡା ଦଉଛନ୍ତି?
ହଁ।
ଉ ହୋ ଆଉ ମାନେ ସମସ୍ତେ ରଖିଛନ୍ତି। ନା ତମ ଖାଲି ତୋ ମା ରଖିଛନ୍ତି?
ଆମର ସମ
ଓହୋ।